ଆ ଏ ମୋ ଆବାଜ ଶୁଭା ଯାଉଚି? ହଁ କୁହ।
କଁ କରୁଥିଲେଇ?
ଏଇ କିଛି ନା ଏମିତି ବୁଲୁ ଥିଲି ଏପଟ ସେପଟ ହଉଥିଲି ଘର ଭିତରେ ଆଉ। ଆପଣ?
ମୁଁ ସେ ବନଉଥିଲି ଅଁଳା ରସ ବନଉଥିଲି ତ ଆଜି ଟିକେ ଲେଟ୍ ଟ୍ ହେଇଗଲା ନହେଲେ ସକାଳୁ ଉଠିକି ମୁଁ ସେ ଅଁଳା ରସ କୁ ନାଇଁ ନାଇଁ ପିଇବା ପାଇଁ ନା ଆଗ ଦେହକୁ ଦେବି ନା ଲଗେଇବି ପରେ।
ହେରା କ ଟିକେ ଖଟା ଲାଗେ ନା ଅଁଳା ରସଟା ଟିକେ।
ହଁ ଟିକେ ଖଟା ତ ଲାଗିବ ନିହାତି ଆଉ ଖଟା ଟିକେ କଷା ଟିକେ।
ହୁଁ ମୁଁ ଜାଣିନଥିଲି ଗୋଟେ ଭୋଗରେ ପଡିଥିଲା ମାନେ ଚୋବେଇ ଦେଲି ପୁରା ଅଁଳା କେମିତି ଲାଗୁଥିବ ଚୋବେଇ ଦେଲି ପୁରା ଖଟା।
ତମେ କେବେ ଅଁଳା ଖାଅନି କି ମାନେ
ନା ମୁଁ କେବେ ଖାଇନଥିଲି ନା ମୁଁ ମାନେ ଭାବେ ଆଣି ପିଇବି ଚୁଟିରେ ଲଗେଇବି ଚୁଟି ଉପୁଡେ। ତାପରେ କେବେ ଖାଇନଥିଲି ସେଦିନ ଗୋଟେ ଭୋଗ ଦେଇଥିଲେ ତା ଦେରେ ପଡିଥିଲା ନା। ଚୋବେଇ ଦେଇଚି ମା ମୁଁ କନି ଏତେ ଅଁଳା ଏତେ ଖଟା ଲାଗିବ ବୋଲି ମୁଁ ସେଇଦିନ ଜାଣିଲି।
ଖାଲି କଣ ପାଇଁ କରିବ ଗୋଟେ ଗାଜର ନେଇଯିବ ସେ ତିରେ ବିଟି ରେ ବି ତମ ଇଚ୍ଛା ନବ ସେଓ ଫାଳେ।
ହୁଁ।
ଅଁଳା ଟିକେ ପକେଇଦବ ଖାଇଦବ ସେତେ କସ୍ ସା ଲାଗିବନି ମାନେ ଏମିତି ଖାଲି ଖାଇଲେ ଯେତେ କଷା ଲାଗୁଚି ସେତେ ଲାଗିବନି। ଠିକ୍ ଆସିବ ଯେମିତିକି ତମେ ପିଇ ପାରିବ। ଭଲରେ ସେମତି ଟେଷ୍ଟ ଆସିବ। ଆଉ ଗାଜର ବିଟ ରସ ଯଦି ମୁଁ ବନେଇବି କଣ ହୁଏ କହିଲ ଟିକେ ବିଟଟା ଖାରିଆ ଅଂଶ ରୁହେନି କି। ସ୍ମେଲ ହୁଏ ଖାଲି, ମୁଁ କଁ କରେ ସେଉ ଫାଳେ ହେଥିରେ ପକେଇଦେବି ସେଉ ଫାଳେ ପକେଇଦେଲେ ଟେଷ୍ଟ ବି ଆସିବ, ସେ ସ୍ମେଲ ଟା ବି ପଳେଇବ।
ହୁଁ ଭଲ ଲାଗେ ଟିକେ ପାଟିକୁ ଆଉ।
ହଁ ପାଟିକୁ ଭଲ ଲାଗେ କିନ୍ତୁ ଅଁଳା ରସ ଟା ଦେହ ପାଇଁ ଭଲ ନା ସବୁଠି ପାଇଁ ରୋଗ ପ୍ରତିରୋଧକ। ଚୁଟି ବଢେଇବ ଚୁଟି ଉପୁଡିବା କମିବ ଭିଟାମିନ ସି। ତ ସବୁ ଜାଣିଥିବ କଣ କେତେ କଣ ଭଲ।
ହୁଁ। କେତେ ଜିନିଷ ଖାଇବୁ ଦେହକୁ ଦବୁ।
ସେତେ ଭଲ ଆଉ।
ହୁଁ।
ଆଉ ଗୋଟେ କଣ କହିଲ ଅମୃତଭଣ୍ଡା ପାଚିଲା ଅମୃତଭଣ୍ଡା ବି ତମେ। ଖାଇବ ତ ଯାହା ଯଦି ପି ମାନେ ଏମିତି ରସ ବନେଇକି ପିଇଥିବ ତାକୁ ବାଟିକି। ସେଇଥିରେ ତରଭୁଜ ଖଣ୍ଡେ ଟିକେ ପାଣି ଅଂଶ ରହିବ ବୋଲି ତରଭୁଜ ଖଣ୍ଡେ ମିଶେଇକି ପିଇ ଦେବ। ସେଇଟା ବହୁତ ଆଇ ବହୁତ ଯଦି ବନେଇଛି। ନା ଆମେ ଟାବଲେଟ ଖାଉଛନ୍ତି ମୁଁ ବହୁତ ମାର୍କ ଅଛି। ମୋର ନଅ ଦଶରୁ କେବେ ବଢେନି। ଏମିତି ଗୋଟେ ଫଙ୍କସନ ଥିଲା ତ ହୁଁ ବ୍ଲଡ଼ ହିମୋଗ୍ଲୋବିନ।
ମୋର ତ ଜାଣିଛ ଦିଦି ଏବେ ବ୍ଲଡ ମୋର ମାନେ ନଅ ଅଛି।
ତାଲେ ତମେ ସେମିତି ଜୁସ ଅମୃତଭଣ୍ଡା ଜୁସଟା ବନେଇକି ପିଅ। ତା ସହିତ ଗାଜର ବିଟ ଦିନେ ଆଉ ଅମୃତଭଣ୍ଡା ଦିନେ। ଅମୃତଭଣ୍ଡା ଏମିତି କଣ କହିଲ ସେଟା ତାକୁ ଯୋଉ ବାଟି ହେଲାନି କି ସେ ଛେଲା ଛେଲା ହେବ ସେଇଥିପାଇଁ ମୁଁ ଟିକେ ତରଭୁଜ ମିଶେଇ ଦେଲେ ଟିକେ ପାଣି ଅଂଶ ହବ। ହେଲେ ବି ଭଲ ପାଣିଆ ପୁରା ରସ ତାର ବାହାରିିନି। ହେଲେ ବି ସେ ଯେମିତି
ସିଝା ହବ ଅଣ୍ଡା ଯୋଉ ଅମୂତଭଣ୍ଡା ସିଝେଇକି ନା
ନାଇଁ ନାଇଁ ନାଇଁ ପାଚିକା ଭଣ୍ଡା। ହଁ
ପାଚିଲା ଆଉ ତରଭୁଜ।
ହଁ। ଟିକେ ପିଲା ବେଳକୁ ପୁରା ତା ତ ରସଟା ବାହାରିବ ନାଇ ତା
ହୁଁ।
ଏବେ
ପିଇବା କାରଣ ହିମୋଗ୍ଲୋବିନ୍ ସଟ ହେଇଗଲାଣି। ମାନେ ବେଳେବେଳେ ହାତ ଝିମ୍ ଝିମ୍ ହବା ଗୋଡ ଝିମ୍ ଝମି ହବା।
ହାଲୋ।
ପିଇଦବ କିଛି ଏ ନାଇଁ ଦେହ ପାଇଁ ଭଲ କଣ କିଛି ତ କ୍ଷତି ନାହିଁ। ଯାହା ବି
ଆଉ ଦିଦି ଆଜି କଣ କେମିତି ରଜ ସେଲିବ୍ରେଟ କଲ ବୁଲାବୁଲି? ହ୍ୟାଲୋ। ହଁ ଦିଦି ଆବାଜ ଶୁଭାଯାଉଛି?
ଆ
ହେଲୋ।
ଆ
ହ୍ୟାଲୋ। ହଁ ଦିଦି କୁହ? ହ୍ୟାଲୋ। ଦିଦି ରଜ ସେଲିବ୍ରେଟ କଲ?
ଆ
ହାଲୋ। କହନ୍ତୁ। ହାଲୋ। ହାଲୋ ଦିଦି ଟିକେ ନେଟୱାର୍କ ଜାଗାକୁ ଯାଅ। ହାଲୋ। ରଜ ସେଲିବ୍ରେଟ୍। ଆଜି କାଲି ଆଉ ରଜ ପୁରା କମିଗଲାଣି। ଆଗରୁ ଯେମିତି ସେଲିବ୍ରେଟ୍ ହଉଥିଲା ଏବେ ଆଉ ସେମିତି ଆଉ ସେଲିବ୍ରେଟ୍ ନାଇଁ। ନା ପିଠା ଅଛି ନା। ଆଗ ଭଳିଆ ପୋଡ଼ପିଠା ଅଛି ଏବେ ତ ପ୍ରେସର କୁକର ରେ ସିଝେଇ ଦଉଛନ୍ତି। ଆଗ ଭଳିଆ କିଛି ବି ନାହିଁ। ଆମ ଛୋଟବେଳେ ଆମେ କେତେ କଣ ସେଲିବ୍ରେଟ କରୁଥିଲେ। ଦୋଳି ଫୋଳି ଖେଳୁଥିଲେ ଏବେ ସେ ସବୁ କିଛି ନାହିଁ। ଖାଲି ନୂଆ ଡ୍ରେସ୍ ପିନ୍ଧ ସ୍କୁଟି ଧର ଫ୍ରେଣ୍ଡ ମାନଙ୍କ ସହିତ ବୁଲ ବାସ୍ ସେଇ। ହୁଁ। ଆଉ ଦିଦି ତୁମ ଆଡେ କେମିତି ରଜ ସେଲିବ୍ରେଟ୍ କରନ୍ତି। ଆଉ ଦିଦି ଆଜି କଣ ଖାଇବ ମାନେ ରୋଷେଇ ଆଜି କଣ ଚିକେନ୍ ନା ମଟନ୍। ହାଲୋ। ଆଜି ରଜ ସ ଇଲା ସବୁଆଡେ ଚିକେନ୍ ମଟନ। ଆମର ତ ଆଜି ମାଛ। ହାଲୋ। ଦିଦି ମୋ ଆବାଜ ଶୁଭା ଯାଉଛି।
ଓଃ କି ଗରମ ହଉଛି। ଗରମ ଏବେ ଏତେ ଜୋର୍ ହଉଛି ମାନେ ବିନା ଏସିରେ ମଣିଷ ରହି ପାରିବନି। ହୁଁ। ହୁଁ। ଏବେ ଯୋଉ ଗରମ ହଉଛି ଆମ ୟାଡେ ତ ବହୁତ ଗରମ ହଉଛି। ତମ ସେପଟେ ରେ ସେମିତି ଗରମ ହଉଥିବ। କାଲି ତ ବର୍ଷା ଏତେ ଜୋର ହେଲା ପ୍ରଭୁ। ତିନ୍ତି ତିନ୍ତି ପୁରା ଆସିଛି ଭିଜି ଭିଜି ପୁରା ଗୋଟେ ଘଣ୍ଟା। ରଜ ବୁଲି ବୁଲି ବୁଲି ବୁଲି ଲାଷ୍ଟକୁୁ ସନ୍ଧ୍ୟା ରେ ଭିଜି ଭିଜି କି ଆସ। ଆସିକି ଘରେ ପହଞ୍ଚିଲା ବେଳକୁ ସାଢେ ସାତ ଆଠ ଘରେ ଯୋଉ ଗାଳି ପ୍ରଭୁ। ଏବେ ତ ଯାହା ଟିକେ ସକାଳୁ ଭଲ ଲାଗୁଥିଲା ଏବେ ତ ପୁରା ଗରମ ଷ୍ଟାର୍ଟ ହେଇଗଲାଣି। ଗରମ ତ ଖରା ତ ଯାହା ହଉଚି ହଉଚି ଗୁଳୁୁ ଗୁଳି ପୁରା ନାଧି ପକଉଚି । ଗଛ ପତ୍ର ବି ଟିକେ ହଲୁନି ଏତେ ଗରମ। ରଜ ସରିଲା ସବୁ ବନ୍ଧୁବାନ୍ଧବ ବି ପଳେଇଲେ ଦୋଳି ଫୋଳି ଖୋଲା ହବ ଏବେ ସବୁ ପଙ୍କା ଫଙ୍କା। ଯେଝା କାମ ଯେଝା ସ୍କୁଲ କଲେଜ ବି ଖୋଲା ଛୁଆ ସବୁ ତ ପଳେଇବେ। ଏବେ ପୁଣି କେତେ ଦିନ ଗଲା ପରେ ଯାଇଁକି ଟିକେ ଲାଗିବ କି ହଁ ନହନେ ଏବେ ଦି ତିନି ଦିନ ପୁରା ଖାଁ ଖାଁ ଭଙ୍ଗା ବଙ୍କା ସେମିତି ହିଁ ଲାଗିବ। ଓହୋ ପ୍ରଭୁ। ଆଉ ଦିଦି ଆଜି କଣ ଖିଆ ପିଆ ହେଇଥିଲା? ଆଜି ଚିକେନ୍ ଫିକେନ୍ ହବ ପୁରା କରିକି ଖାଇବ ଆଉ। ହଉ ଦିଦି ଟାଇମ୍ ହେଇଗଲାଣି କାଟି ଦିଅ।